ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କୁହନ୍ତୁ ବନ୍ଧୁ-
ବନ୍ଧୁ ନମସ୍କାର।
ଆଜ୍ଞା କୁହନ୍ତୁ?
ଆପଣ କଣ କରୁଛନ୍ତି।
ମୁଁ ଏବେ ବନ୍ଧୁ ଗ୍ରାମରେ ଗମନ କରୁଛି ଆପଣ କଣ କରୁଛନ୍ତି।
ମୁଁ ଆମ ଘରେ ବସି ଅଛି।
ଆଜ୍ଞା ଆପଣ କଣ ଖାଇଛନ୍ତି ଏବେ?
ମୁଁ ଏଇ ବର୍ଷା ପାଗରେ ଆମ ଘରେ ଏଇ ଜଳଖିଆ ହୋଇଥିଲା ପକୁଡି
ଆଜ୍ଞା।
ଜଳଖିଆରେ ଖାଉଛି।
ଆଜ୍ଞା ଆପଣ ଏବେ କରନ୍ତି କଣ?
ମୁଁ ବର୍ତ୍ତମାନ ପଢୁଅଛି।
ଆଜ୍ଞା କୋଉଥରେ
ମୁଁ ବର୍ତ୍ତମାନ ପ୍ଲସ୍ ଥ୍ରୀ ପଢ଼ୁଅଛି।
ଆଜ୍ଞା ଯୁକ୍ତ ତୁ ଆଜ୍ଞା ଆପଣ ଏବେ ଖାଇବା ଆଜ୍ଞା ଆଜ୍ଞା ବୁଝିଲି ଯେ ଆପଣ ଏ ଖାଇବା ସହିତ ପଢାପଢିର ପଠନ ଚାଲିଛି। ନା ଅଲଗା କୌଣସି କାର୍ଯ୍ୟକ୍ରମ ଚାଲିଛି।
ଖାଇବା ସହିତ ପଢା ପଢି ତା ସହିତ ତା ସହିତ ପିଲାମାନଙ୍କୁ ଶିକ୍ଷାଦାନ ଦେବା।
ଆଜ୍ଞା।
ସବୁ ଚାଲିଅଛି।
ଆଜ୍ଞା ଆପଣଙ୍କ ବ୍ୟବହାରରୁ ଆପଣଙ୍କ କଥା ଶୈଳୀରୁ ଜଣା ପଡୁଛି ଆପଣ ହ ଖୁବ ଗୋଟେ ଘରେୋଇ ପରିବାର ଝିଅ ହେଇଥିବେ। କି ସ୍ତ୍ରୀ ଲୋକ ହେଇଥେ ମୁଁ ତ ଅବଶ୍ୟ ଆପଣଙ୍କୁ ଜାଣିନି କି ଚିହ୍ନିନି ଯେକୌଣସି ମାଧ୍ୟମରେ ହଉ କି ନା ଆଜ୍ଞା ସହିତ କାର୍ଯ୍ୟକ୍ରମ ଟ ବା କଥା ହବାର ଗୋଟା ସଂଯୋଗ ରକ୍ଷା କରି ଆପଣଙ୍କ ସହିତ କଥାବାର୍ତ୍ତା ହେବି ବୁଝିଲେ କି
ଧନ୍ୟବାଦ ଆପଣ ମୋର ଏତେ ସାରା ପ୍ରଶଂସା ଦବାରୁ
ଆଜ୍ଞା। ବନ୍ଧୁ ଆପଣଙ୍କ ଘରେ କି ଘରେ କିଏ କିଏ ଅଛନ୍ତି ଏବେ
ଆମ ଘରେ ପିତା ମାତା ଜେଜେବାପା ଜେଜେମା। ଭଉଣୀ ଭାଇ
ହ ଆଜ୍ଞା।
ସମସ୍ତେ ଏକାଠି ମିଳିମିଶି ଚଳୁ ଆପଣଙ୍କ ଘରେ ବନ୍ଧୁ
ଆମ ଘରେ ଆ ପିତାମାତା ଅଛନ୍ତି ଆମେ ତିନି ଭାଇ ମୁଁ ସାନ ଭାଇ ମୋର ବଡ ଭାଇାଇ ଭ୍ରାତା ବଡ ଭ୍ରାତା ଯିଏ ସେ ବିବାହ କରଛନ୍ତି ତାଙ୍କର ଗୋଟେ ପୁତ୍ର ମାନେ ଆଉ ଦୁଇ ଭ୍ରାତା ବା ଦୁଇ ଭାଇ ଆମେ ବିବାହ କରିନାହୁଁ।
ଆଜ୍ଞା।
ଆଉ ଆଜ୍ଞା ଆପଣଙ୍କ ଗ୍ରାମରେ କୌଣସି ପର୍ବପର୍ବାଣ ତ ହେଉଥିବ ନା?
ହଁ ଆମ ଗ୍ରାମରେ ବିଭିନ୍ନ ବାର ମାସରେ ତେର ପର୍ବରେ ବହୁତ
ଆଜ୍ଞା
ବହୁତ ଧୁମଧାମ ରେ ଆୟୋଜନ ହୁଏ ଆମ ଗ୍ରାମ ଦେବୀଙ୍କ ଯଜ୍ଞ ଯେପରି ତାରିଣୀ ଯଜ୍ଞ।
ଆଜ୍ଞା
ସେଇପରି ଭାବରେ ଡ୍ରାମା ଅନୁଷ୍ଠିତ ହୁଏ ଆମେ ବହୁତ। ଧୁମଧାମ ରେ ପାଳନ କରୁ ଆଉ ଖୁସି ମଧ୍ୟ ହଉ ଆପଣଙ୍କ ଗ୍ରାମରେ
ଆଜ୍ଞା ଆମ ଗ୍ରାମରେ ସେଇଭଳି ଡ୍ରାମା ତାଣିଯଜ୍ଞ ଗ୍ରାମ ଦେବତୀ ଆମ ସ୍କୁଲ ପାଖରେ ତରିଣୀ ମନ୍ଦିର ଅଛି ଆଉ ଆମ ଅ ଗାଁ ଏପଟେ ଗ୍ରାମଦେବତୀ ମନ୍ଦିର ଅଛି ଡ୍ରାମା ବି ହୁଏ କିଛି ଦିନ ହେଲା। କିଛି ବର୍ଷା ଡ୍ରାମାର କିଛି ବିବାହ ମାନେ ହେଇଛି କିଛି କେତ ବା କୌଣସି ଦୁର୍ଘଟଣା ଜନିତ କାର୍ଯ୍ୟ ଯୋଗୁ କି କର୍ମ ଯୋଗୁ ଡ୍ରାମା ଟା ବନ୍ଦ ହେଇ ରହିଛି। ବାକି ପାଲା ଗାଁରେ ଖେଳ ହୁଏ ପଡିଆରେ ଆଉ ତେର ମାସ ଯୋଉ କହିଲେ ବାର ମାସରେ ତେର ପର୍ବ।
ଆଜ୍ଞା
ଆମ ଗାଁରେ ବାର ମାସରେ ଚଉଦ ପର୍ବ ବି ହୁଏ।
ଆଜ୍ଞା ଆମର ବିଭିନ୍ନ ସାଂସ୍କୃତିକ ପ୍ରୋଗ୍ରାମ ସବୁ ହୁଏ। ତା ସବୁ ନୃତ୍ୟ ପରିବେଷଣ ମଧ୍ୟ ହୁଏ ସଙ୍ଗୀତ ଗାନ ହୁଏ। ଆମେ ସେଥିରେ ଅଂଶଗ୍ରହଣ ମଧ୍ୟ କରିଥାଉ।
ଆଜ୍ଞା
ଆପଣ ବନ୍ଧୁ କଣ କରୁଛନ୍ତି ବର୍ତ୍ତମାନ।
କୁହନ୍ତୁ କୁହୁ ମୁଁ ବନ୍ଧୁ ଏବେ ବର୍ତ୍ତମାନ ମୁଁ ମୋର ପଢାପଢି ସରିଯାଇଛି। ହଁ ବାକି ରହିଲା ମୁଁ ଏବେ ଆମର ଇଲେକ୍ଟ୍ରିକ ମେସିନ ସବୁ ଯେ ତାର ରିପ୍ୟାରିଙ୍ଗ କରୁଛି।
ହୁଁ ବହୁତ ଭଲ କାମ କରୁଛନ୍ତି ଲୋକମାନେ ସେଥିରେ ଉପକୃତ ମଧ୍ୟ ହଉଛନ୍ତି।
ଆଜ୍ଞା ମୁଁ ବି ଉପକୃତ ହଉଛି ଯାହା ଦ୍ୱାରା ମୋ ପରିବାର ବି ଚଳୁଛି ମୁଁ ବି ଚଳୁଛି ବହୁତ ଖୁସିରେ ରହୁଛି ଜୀବନ ଯାପନ ଚାଲିଛି। ଏବେ ମତେ ପରିବାର ଚଳେଇବାର ସମ ସମୟ ବା ଆସେନି ବୟସ ହେଇନି। ମୋ ନିଜ ଗୁଜୁରାଣ ଯେତିକି ମୋ ନିଜ ବା ଖର୍ଚ୍ଚ ମୁଁ ନିଜେ ଚଳେଇ ଦଉଛି ଆଉ।
ଆଜ୍ଞା ବହୁତ ଭଲ ଚିନ୍ତାଧାରାର ମଣିଷ।
ଆଜ୍ଞା
ଆଜ୍ଞା ବହୁତ ଭଲ ଚିନ୍ତାଧାରା ମଣିଷ ଆପଣ ଅଟନ୍ତି ବହୁତ ଛୋ ଛୋଟ ବୟସରୁୁ ମୁଁ ଯେତିକି ଭାବିଲି କି ଆପଣ ବହୁତ ଛୋଟ ବୟସରୁ ହିଁ ତମର ନିଜର ଘରର ଭରଣ ପୋଷଣ ହଉ କି ନିଜର ଖର୍ଚ୍ଚ ତୁଲେଇ ପାରୁଛନ୍ତି। ସେଟା ବହୁତ ବଡ କଥା ବର୍ତ୍ତମାନ ଦୁନିଆରେ ବହୁତ ଭଲ ପିଲା ମିଳିବା ବହୁତ କଷ୍ଟକର ହୋଇଯାଉଛି ଆପଣଙ୍କ ଭଳି ପିଲା ସହିତ ମୁ ଗପିକି ବହୁତ ଧନ୍ୟ ମନେ କରୁଛି।
ଆଜ୍ଞା ଧନ୍ୟବାଦ
ଧନ୍ୟବାଦ
ଆଜ୍ଞା ଆପଣ ଏବେ ଯୋଉ ଆପଣଙ୍କ ଯଉ ପଢ଼ା ଚାଲିଛି ବା ପ୍ଲସ୍ ତ ଯୁକ୍ତ ତୃତୀୟ ଚାଲିଛି ଆପଣଙ୍କ ଆପଣଙ୍କର ତାପରେ ଆପଣଙ୍କର କିଛି ଥିବ ଅ ଇଚ୍ଛା ଟା ବା କୌଣସି କାମରେ ବା କୌଣସି ଶିକ୍ଷିତ ଇଏ ହଉ କୌଣସି ନା ମାନେ ଡାକ୍ତର ଚାକିରୀ ପାଇଁ ବା କୌଣସି ଅନ୍ୟାନ୍ୟ ପାଠ୍ୟପୁସ୍ତକର କିଛି ତ ଇଚ୍ଛା ଥିବ ଆପଣଙ୍କ ଆଗକୁ ପଢ଼ା ସରିଲା ପରେ କରିବା ପାଇଁ?
ଆଜ୍ଞା ଆପଣ ଯାହା କହିଲେ ସୁନିଶ୍ଚିନ୍ତ କଥା। ସମସ୍ତଙ୍କ ସବୁ ପିଲା ଭଳି ମୋର ବି ଗୋଟେ ଲକ୍ଷ୍ୟ ଅଛି ମୁଁ ସେଇ ଲକ୍ଷ୍ୟ ଅନୁସାରେ ହିଁ ପଢ଼ୁଛି ସେ ଲକ୍ଷ୍ୟଟି ହଉଛି ଚି ମୋର ପିଲାମାନଙ୍କୁ ଶିକ୍ଷା ଦାନ ଦେବା।
ଆଜ୍ଞା।
ଅ ଶିକ୍ଷକତା ଅବଲମ୍ବନ କରିବା ସେଥିରେ ମୋର ଭଉ
କୁହନ୍ତୁ କୁହନ୍ତୁ।
ସେଥିରେ ମୋର ଭଉତ ଇଚ୍ଛା ଅଛି ହବାର ସେଥିପାଇଁ ମୁଁ ଭଉତ କଷ୍ଟ କରୁଛି ଏବଂ ପ୍ରୟାସ ଜାରି ରଖିଛି ଆଗକୁ ବଢ଼ି ଯିବାର ଇଚ୍ଛା ଅଛି।
ଆଜ୍ଞା।
ଚାଲିଛି।
ଆଜ୍ଞା ଯାହା ହଉ ଭଲ କଥାଟା କହିଲେ ଏବଂ ଶିକ୍ଷାଦାନ ଶିଶୁ ମାନଙ୍କୁ ବା ଛୁଆ ମାନଙ୍କୁ ଶିକ୍ଷାଦାନ କରିବା ବହୁତ ଆ ଆଜିକାଲି ପିଲାମାନଙ୍କ ଭିତରେ ବି ଦେଖାଯାଏ ନାହିଁ। ସେଭଳି କୌଣସି ପିଲା ବି ପଢ଼ା ପଢି଼ ପରେ ବୁଲା ମଜା ମସ୍ତିରେ ଦିନ କାଟୁଛନ୍ତି। ମାନେ ପାଠରେ ଏତେ ଧ୍ୟାନ ଦଉନାହାନ୍ତି ଯାହା ହଉ ଆପଣ ଏତେ ଧ୍ୟାନ ବା ଆପଣଙ୍କର ଗୁଡ଼ା ଏତେ ଉତ୍ସୁକ ଅଛି ଯେ ସେ ମାନେ ଛୋଟ ଛୁଆମାନଙ୍କୁ ଶିକ୍ଷା ଦାନ କରିବା କିଛିଟା ଶିକ୍ଷା ଅର୍ଜନ କଲେ ଛୁଆ ଆଗକୁ ବ ଶିଶୁ ବଢ଼ିବେ। ତାଙ୍କର ଭଲ ମନ୍ଦରେ ସାହାଯ୍ୟ ହବା ବା ପୁଣି ସେଇ ସେ ପିଲା ଗୋଟା ଜିନିଷ କଣ କହିଲେ ମୋର ତ ମନେ ପଡ଼ୁନି ସେଟା ସେ ୱର୍ଡ ଟା ଓଡି଼ଆ ଟା ସେ ଯାହା ବି ହଉ ଭଲ କାମଟା ଆପଣ କରିବାକୁ ଯାଉଛନ୍ତି ଆଗକୁ।
ଆଜ୍ଞା ଶିକ୍ଷାଦାନ ଆଜ୍ଞା ଶିକ୍ଷାଦାନ ଏକ ବହୁତ ବଡ଼ ପୁଣ୍ୟ କହିଲେ ଚଳେ। ବର୍ତ୍ତମାନ ଦୁନିଆରେ ଶିକ୍ଷାଦାନ ଛଡ଼ା ଆଉ କିଛି ପୁଣ୍ୟ କିଛି ନାହିଁ ଶିକ୍ଷାଦାନ ଦ୍ଵାରା ଶିଶୁଟି ତାର ଉ ଭବିଷ୍ୟତ ଉଜ୍ଜଳ ହେଇପାରୁଛି ଯାହା ଫଳରେ କି ସେ ତାର ଭବିଷ୍ୟତ ଗଢି଼ ପାରୁଛି ବ୍ୟବହାର ଆଚାର ସବୁର ସିଏ ବୁଝୁଛି ଜାଣୁଛି ସିଏ ତା ପିତା ମାତାଙ୍କୁ କିଭଳି ଭାବରେ ବ୍ୟବହାର ଦବ ଆଚାର ବ୍ୟବହାର ସବୁ କିଛି ସେ ସମ୍ମିଶ୍ରଣରେ ତା ଭବିଷ୍ୟତ ସୁନ୍ଦର ଜୀବନ ଯାପନ ଶୈଳୀରେ ।
ଆଜ୍ଞା।
ଗଠନ କରିପାରିଛି।
ଆଜ୍ଞା ଆଜ୍ଞା ଆପଣଙ୍କ ଆଉ ଗୋଟେ କଥା ଆଜ୍ଞା ଆପଣଙ୍କ ଗ୍ରାମରେ ଏ ବର୍ଷ ବର୍ଷା ଦିନେ ଆପଣଙ୍କ ଗ୍ରାମରେ ତ ପାଣିର ଅ ଅସୁବିଧା ବହୁତ ମାନେ ଏ ରାସ୍ତାଘାଟରେ ପାଣିର ଅସୁବିଧା ବହୁତ କ୍ଷୟକ୍ଷତି ହୋଉଥିବ?
ନିଶ୍ଚିନ୍ତ ନିଶ୍ଚିନ୍ତ। ନିଶ୍ଚିନ୍ତ ଆମ ଗ୍ରାମରେ ଭୋହୁତ ସାରା ପାଣିି କାଦୁଅ ଜ ଅ ବୋହୁତ ଅ ଖରାପ ଅଳିଆ ଆବର୍ଜନା ଲୋକମାନେ ପକଉଛନ୍ତି ଆମେ ସେଥିପାଇଁ ଗୋଟେ ସଂଗଠନ କରିକି ଲୋକମାନଙ୍କୁ ସଚେତନ କରିଆ ପାଇଁ ଚାର ହଉ କି ରେଡୁଅ ମାଧ୍ୟମରେ କି ନିଜେ ଆମେ ଗାଁ ଗାଁ ଉଁ ଆମ ଗାଁରେ ସବୁ ଅ ଅନ୍ଧି ମନ୍ଧି ସବୁ ଘର ବୁଲି ସବୁଆଡେ ଆମେ ଏଁ କଇବାକୁ ଚାହୁଁଛି ଯେ ପ ଏପରି ଭାବରେ କଲେ ଆମେ ନିଜର ହିଁ ନିଜର କ୍ଷତି କରୁଛୁ। ଯା ଫଳରେ କି ଆମୁକୁ ରୁ ରୋଉ ଗର ବି ଭିନ୍ନ ବର୍ତ୍ତମାନ ବର୍ଷାଦିନେ ଯୋଉ ଡାଇରିଆ ଝାଡାବାନ୍ତି ଆଉ ଦେହ ଖରାପ୍ ଉଁ ଉଁ ଥଣ୍ଡା ଜରରେ ଆମେ ସବୁ ଉଁ ଲୋକମାନେ ପୀଡିତ ହେଇଯାଉଛୁ ଯା ଫଳରେ କି ବୋହୁତ ନାନା ମାନ ଅସୁବିଧା ଫେସ୍ କରିଆ ନାନା ମାନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଆଚ୍ଛା ଆଜ୍ଞା ବନ୍ଧୁ ଆପଣଙ୍କ ଗ୍ରାମରେ ଯୋଉ ମଝିରେ ଗ୍ରାମ ମଝିରେ ଯୋଉ ଅ ଆପଣଙ୍କ ପାଲାମଣ୍ଡପଟା ଅଛି।
ଆଜ୍ଞା।
ସେ ପାଲାମଣ୍ଡପ ପାଖରେ ଯୋଉ ପାଣିଟା ସମୁତକ ଅସୁବିଦା ହଉଛି ବା ସେ ଯୋଉ ଘରଟି ଅଛି ସେ ଘର ଯୋଉ ରା ସ୍ତା ମଝିରେ ଗୋଟା ବନ୍ଧ ଟାଇପର ଅ କଂକ୍ରିଟର ଢଳେଇ କରିଦେଇଚି। ଯା ଫଳରେ ଲୋକଙ୍କର ଅସୁବିଧା ହଉଥୁବ ଆପଣଙ୍କୁ ବି ଅସୁବିଧା ହଉଥିବ ଆପଣ ପରିବାରର ଅ
ନିଶ୍ଚିନ୍ତ। ନିଶ୍ଚିନ୍ତ ସୁନିଶ୍ଚିନ୍ତ ସମସ୍ତ ଗ୍ରାମବାସୀମାନେ ସେଇ ମାର୍ଗଟିରେ ଉଁ ବୋହୁତ ସାରା ଅସୁବିଧାର ସମ୍ମୁଖୀନ ହ ହେବାକୁ ପଡୁଛି। କାରଣବଶତଃ ସରକାର ଆମ କଥା ଶୁଣୁନାହିଁ। ଆମର ଗ୍ରାମର ଯେକୌଣସି ପାଣ୍ଠିରୁ ପଇସା ଆସୁଛି ତାକୁ ଆମ ଗ୍ରାମବାସୀ ମାନେ ବି ଠିକ୍ ସେ ଏ ଉପଯୋଗ କରିପାରୁନାହାନ୍ତି।
ଆଗ୍
ବେତୀତ ହୁଁ ତା ବେତୀତ ଆମର ସରପଞ୍ଚ ଯିଏ ରଇଲେ ତାଙ୍କର ବି ଇଚ୍ଛା ଶକ୍ତି କମି ଯାଉଛି। ଯାଫଳରେ କି ଆମେ ତାକୁ ବୁଝଉଛୁ ଇଚ୍ଛାକୁ ଆଗୁକୁ ବଢେଇବାର ଅଛି ଆମେ ଆମର ଅସୁବିଧାକୁ ସୁବିଧାରେ ପରିଣତ କରିବାଖୁ ଜାରି ରଖିଛୁ।
ଆଜ୍ଞା। ଆପଣ ଯୋଉ କଥା କହିଲେ ଭଲ କଥା ଯେ କିନ୍ତୁ ଗୋଟା କଥାରେ ଅଛି ନିଜେ ନ ସୁଧୁ ଉଁ ନ ମରିଲେ ସ୍ଵର୍ଗ ଦେଖିବନି।
ସେ ଆ ନିଜେ ନ ସୁଧୁରିଲେ ଏ ଅନ୍ୟମାନୁଙ୍କୁ କିମିତି ବା କହିବି। ମୁଁ ଆଗେ ନିଜକୁ ଠିକ୍ କରେ ନିଜେ ଭଲରେ ରୁଏ ନିଜେ ସପା ରୁଏ ନିଜ ପରିବେଶକୁ ସପା ର ଖିଲେ ଅନ୍ୟଲୋକୁକୁ ଧିଁ କଇ ଦେଖେଇବି ଯେ ମୁଁ ନିଜେ ସଫା ରହୁଚି ମୁଁ ମୋ ପରିବେଶ ସଫା ରଖୁଚି ତା ସହିତ ଆପଣ ବି ସଫା ରୁହନ୍ତୁ ଆପଣଙ୍କ ପରିବେଶ ବି ସଫା ରଖନ୍ତୁ। ନିଜେ ଚେତିଲେ ଅନ୍ୟକୁ ଚେତାଦବ ବନି ଭଳିଆ ଦେବ ବୁଝିଲେ କି ବନ୍ଧୁ।
ଆଜ୍ଞା ସେଟା ହିଁ କହିଛନ୍ତି, ଆମେ ନିଜେ ଇଁ, ପ୍ରଥମେ ଆଗେ ସଚେତନ ରହିବା। ପରିବେଶକୁ ତାପରେ ସୁରକ୍ଷା ଦବା ପାଇଁ ଚେଷ୍ଟା କରିବା।
ଆଜ୍ଞା।
ଆଜ୍ଞା।
ଆଜ୍ଞା ବନ୍ଧୁ। ଆଜ୍ଞା ବନ୍ଧୁ ଆପଣଙ୍କ ଦେହ ପା ଭଲ ଅଛି ବନ୍ଧୁ ଏବେ।
ଆଜ୍ଞା।
ଆପଣ ଭଲ ଅଛନ୍ତି ତ ବନ୍ଧୁ?
ଆଜ୍ଞା, ମୁଁ ବହୁତ ଭଲରେ ଅଛି।
ଆଜ୍ଞା ଆପଣ ଭଲରେ ରୁହନ୍ତି, ଆପଣଙ୍କ ପରିବାର ଭଲରେ ରୁହନ୍ତି, ଆପଣ ସବୁବେଳେ ଏମିତି ହସି ହସି କଥା କୁହନ୍ତୁ। ଠାକୁର ଆପଣଙ୍କୁ ଭଉ ବହୁତ ଭଲରେ ରଖନ୍ତୁ। ଆଜ୍ଞା ଆପଣ ଏଥର ମୋର ଟାଇମ୍ ହେଇଗଲାଣି, ବନ୍ଧୁ ବୁଝିଲେ କି
ଆଜ୍ଞା।
ରଖୁଛି ରାତି ଅନେକ ହେଲାଣି। ମୁି ଯିବି ଯିବି ଖିଆ ପିଆ କରିବି।
ଆଜ୍ଞା ବନ୍ଧୁ ଆପଣ
ଛି ସମୟ ପରେ ଯଦି ପାରିବେ କଲ୍ କରିପାରିବେ। ଆଜ୍ଞା ବନ୍ଧୁ। ଆପଣ ଏବେ ରଖିପାରନ୍ତି ବନ୍ଧୁ, ଧନ୍ୟବାଦ।